ହାଲୋ। ମୋ କଥା ତମକୁ ଶୁଭୁଚି ହଁ ନମସ୍କାର, କଣ କରୁଚ?
ପ୍ରଣାମ।
ମୁଁ କଇଲି କଁ କରୁଚ?
ଶୋଇଥିଲି ତ
କଇଁଚ୍ ମୁଁ ତ ଏଇ ଦୋକାନରେ ବସିଚି ଆସି କେତେବେଳୁ।
ଦୋକାନେ ବସି ବସି ବୋର ହିଁ ଲାଗୁଚି। କେହି ଆସୁନାଆନ୍ତି ବିକିରି ହଉନି ବୋର ତ ଲାଗିବ ନା।
ସଞ୍ଜ ବେଳେ ହଁ ବର୍ଷା ଅର୍ଷା ହେଲେ।
କଁ କୋଉଚ?
ସଞ୍ଜ ବେଳେ ବର୍ଷା ହର୍ଷା ଟାଇମ୍।
ହୁଁ ହୁଁ ସିଆଡୁ ବର୍ଷା ହେଇଥିଲା ସକା
ହଁ ପା ଜୋରେ ବର୍ଷା ହଉଥିଲା ଛତା ନେଇକି ଯାଇଥିଲୁ କଲେଜ।
ସଖାଳେ ହେଇଥିଲା ସକାଳେ।
ତମ ଆଡ଼େ ହୋଉଥିଲା ବର୍ଷା? ସଖାଳେ ହିଁ ହେଇଥିଲା ଜୋରେ ଛତା ନେଇକି ଯାଇଥିଲୁ ସେଥିପାଇଁ କଲେ
ହଁ ହଁ ଆମର ସା ଚାରଟା ନା ପାଁସଟା ରେ ହେଇଥିଲା ଛାଡ଼ିଲା ଯାଇକି ଆଟା ଖଣ୍ଡେ ବେଳେ।
ଆଟା
ବଷା ହଉଚି ଭଲ ହୁଁ। ମୁଁ କହିଲି ବର୍ଷା ହଉଚି ଭଲ ଖରା ହେଲେ ମୂଳୁରୁ ଯାଇପାରିବନି।
ହଁ ଜୋରେ ଖରାରେ ତଥାପି ଗରମ ହଉଥିଲା ବସ୍ ଭିତରେ ଯୋଉ ଗରମ ଏସି ଚାଲୁନି।
ଆଉଁ ଭିଡ଼ରେ ଗରମ ଲାଗୁଥିବ ନାଇଁ?
ନା ଆଜି ଫାଙ୍କା ଥିଲା ଯୋଉ ବସ ରେ ଯାଇଥିଲୁ ସେଇ ବସ ରେ ଆସିଲୁ ଫାଙ୍କେ ବି ଥିଲା ବସ୍ ଟା ପରା।
ଫାଙ୍କା ଥିଲେ ତ ଗରମ ଲାଗିବନି ବେଶୀ।
ବି ସିଟ ପାଇଗଲୁ। ତଥାପି ସେ ଝରକା ଟା ଖୋଲୁନଥିଲା ପୁରା ଟାଇଟ୍ ଥିଲା।
ହଁ।
ମୁଣ୍ଡରୁ ଏଖିଣା ମୋର ଝାଳ ବୋହିଲା।
ଉଁ ହୁଁ। ଏବେ ତ ଅଧିକ ଗରମ ଲାଗୁଚି କାହିଁହି କେଜାଣି।
ଏବେ ଠିକ ଲାଗୁଚି ମୁଁ ଶୋଇପଡ଼ିଥିଲି ଏବେ ଠିକ ଲାଗୁଚି ତମକୁ ଲାଗୁଚି ଦୋକାନରେ ଅଛ।
ଦୋକାନରେ ଅଛି ପା ବାହାରେ କାଇଁ ଆଜି ପବନ ଦୋଉନେଇ କିଛି ହୋଉନେଇ ଗରମ ଟିକେ ଅଧିକ ଲାଗୁଚି।
ହଁ।
ଆଉ ଖାଇଥିଲ କଣ ଏବେ?
ଏବେ ଆଉ କିଛି ଖାଇନି।
ଆଉ ମା
ସେ ବି ହୋଉନା। ହଁ ବହି ପଢୁଚନ୍ତି ପୁଣି ବହି ପଢିସାଇଲେ ଟିକେ କଲ୍ ମଲରେ କଥା ହେବେ ଆଉ।
ବହି ପଢିସାଇଲେ କଥା ହେବେ କାହା ସହିତ?
ଏଇ ମୋ ଭାଇ ଭୋଉଣୀ କଲ କରିବେ। ପୁଣି ତାଙ୍କ ଭାଇ ଭୋଉଣୀ କଲ କରିବେ କଥା ହେବେ ଆଉ।
ତାଙ୍କ ଭାଇ ଭୋଉଣୀ ସହିତ ତ ଗପୁଥିବେ ତମ ଗପ ହିଁ ସରୁନଥିବ।
ସେଇଆ ପୁରା ଆଉ ଗପୁଥୁବେ ମାନେ ଆଉ କାହା କଥା ଶୁଣିବେନି।
ତମେ ଯଦି ଫୋନ ଯାଇ ମାଗିବ ଗାଳି ହିଁ ଖାଇବ ନା।
ସେଇଆ ଗପୁଥୁବ ମାନେ ସରିବନି ଆଉ କିଛି ।
ତାଙ୍କର ଏତେ ଗପ ଆସେ କୋଉଠୁ ମୁଁ ହିଁ ।
ଏ ହଁ ଗୋଟିଏ କଥାକୁ ଗଲା ବାରବାର ବାରବାର ବାରବାର କ
କଇ ହୋଉଥିବେ। ଖାଲି କିଏ କଣ କଲା କାହା ଘରେ କଣ ହେଲା ଖାଲି ଏଇ କଥା ହିଁ କଥା ହେବେ।
ଖାଲି ଆଉ କିଛି ନାଇଁ ମତେ ଛିଡା ଲାଗେ ମୁଁ ମନାକରେ କାହିଁକି ଏଇ ବେକାର କଥା ମିଳିବ କ
ଯାହା କହିଚ ଗୋଟେ କଥା ଏଇ ଦୋକାନରେ ଆସିିକି ବସଚି ବାବା ଆସିଲେ ମୁଁ ପଳେଇବି ଆଉ।
ହ ପାଟ୍ ଆଉ ତମେ କିଛି ଟାଇମ ରୁହ ବାପା କିଛି ଟାଇମ୍ ରୁହନ୍ତି ଆଉ ନାଁ।
ହଁ। ଆଜି ପୁରା ଥକା ହେଇଯାଇଚି ନା ଆଜି ଆଉ ବସିବାକୁ ଇ
କଲେଜ ଯାଇକି ହୁଁ।
କଲେଜ ଯାଇଁକି ବ୍ୟାଙ୍କ ଯାଇଁକି ଫୁଣି ଇଏ ଫୋନରେ ତିନ ଚାରି ଜଣ ଦି ଜଣଙ୍କ ସହିତ କଥା ହେଇ ଆଉ ଅବସ୍ତା ନାଇଁ।
ଅବସ୍ତା ନାଇଁ ପୁରେ ଯାଉଥୁବ ନିଦ ନାଗୂଥୁବ ଜୋର୍।
କଣ ହେଇଚି?
ଯାଉଥୁବ ପୁରା ନିଦ ନାଗୁଥୁବ ଜୋରେ।
ହଁ ପା ହଁ ଖାଲି ଗୋଢା ହାତଉଡା ବିନ୍ଧୁଚି ନହେଲେ ଆଉ କିଛି ନୁହଁ।
ମୋର ବି ସେମତି ଗୋଡ଼ ହାତ ବିନ୍ଧେ।
ଆଜି ଟିକେ ଅଧିକ ପରିଶ୍ରମ ହେଇଯାଇଚି ନା ସେଥିଲାଗି ହୋଉଥୁବ।
ସାଇକେଲିଙ୍ଗ୍ କରିକି ଯାଅ ନା କଲେଜ?
ହଁ ସାଇକେଲିଙ୍ଗ କରିକି ଯାଏ ସବୁବେଳେ ଗାଡିଟା ଶିଖିନି ନା।
ମୁଁ ବି ସେଇ ମୁଁ ବି ସେଇ ସାଇକେଲିଙ୍ଗ୍ କରିକି ଯାଏ।
ତମେ ଗାଡି ଶିଖିଚ?
ନା ଶିଖିନି ପା।
ଓହୋ।
ଶିଖିଲେ ବି ମତେ ଦେବେନି ଘରେ ଏଠି।
କାହିଁକି?
ହୁଁ ଏଠି ଦେବେନି ଏବେ ତ ଦେବେନେଇ ଯାଇକି ବୋଧେ ନିଜେ ଚାକିରି ଫାକିରି କରିସାରିଲେ ଯଦି
ହଁ ସେଇଟା ଠିକ କଥା କହିଚ ଏବେ ଦେବେନି ଚାକିର ବାକିରି କରସା ପରେ ଯାଇ ଦେବେ ତମକୁ। ତମୁକୁ ନୁହଁ ସମିସ୍ତିଙ୍କୁ।
ହଁ।
ସମସ୍ତଙ୍କର ବି ସେଇୟା ହିଁ କୁହନ୍ତି। ହୁଁ।
କିଏ ତ ଦେଉନାହାନ୍ତି କହୁଛନ୍ତି କୋଉଠି ନେଇକି ବାଡେଇ ଦେବୁ।
ବାଡେଇବି କାହିଁ ମୁଁ କଣ ଅନ୍ଧ କହିଲନି।
କିବେ?
ହଁ ବାଟ ଦେଖା। ଦେଖାଯାଉନି ମତେ ନା ଲୋକ ଦେଖାଯାଉନାହାନ୍ତି କିଏ ଯାଉଛନ୍ତି ରାସ୍ତାରେ।
ହୁଁ।
ଆଉ ଆଜି ସକାଳେ କଣ ଖାଇଥିଲ?
ସକାଳେ ଚା ବିସ୍କୁଟ ତମେ କଣ ଖାଇଥିଲ?
ମୁଁ ସେ ଚା ବିସ୍କୁଟ ଖାଇଥିଲି ଆଉ କିଛି ଖାଇନି।
ମୁଁ ବି ସେ ତାପରେ ତ ଆଉ କିଛି ଖାଇ ନଥିଲି। ଯାଇକି ଗୋଟେ ଦଶ ଟଙ୍କିଆ ଆଇସ୍କ୍ରିମ ଯା ଖାଇଥିଲି ପୁଣି ଗୋଟେ ଚା ପିଇଥିଲି।
ହୁଁ ହୁଁ ଚା ଗୁଡା ବେଶୀ ପିଇବନି ନହେଲେ ଗ୍ୟାସ ହେଇଯିବ।
ନା ମୁଁ ପିଏ ନା ଘରେ ବି ସବୁବେଳେ ମୋର ଇଚ୍ଛା ହୁଏ ନା ବେଳେବେଳେ ଖାଇବା ପାଇଁ ମାନେ ବିସ୍କୁଟଟା ବୁଡେଇକି ମତେ ଖାଇବାକୁ ଭଲ ଲାଗେ।
ତୁ କଣ ଛୋଟ ଛୁଆ ତୋ ବୟସ ଛୁଆ ସବୁ ରୁ କହୁଛନ୍ତି ତୁ ବିସ୍କୁଟ ଖାଉଛୁ। ବିସ୍କୁଟ ଖାଇବା ପାଇଁ ହିଁ ହେଇଛି ନା?
ପୁରୀ, ବ୍ରେଡ ଏଇଆଡେ ସବୁ
ହଁ ଗୋଟେ ଗୋଟେ ଜିନିଷ ଭଲ ଆଜି ଆଉ ପାଠ ପଢୁନ କି?
ଆଜି ଆଉ ପାଠ ପଢିନି ପଢିବି ଆଉ କଲରେ କଥା ହେଇସାରି ପଢିବି।
ହୁଁ ଆଜି ଗଣିତ ପଢିବ ନା ଆଉ।
ଆଟଷ୍ଟାର୍ଟ କର ଆଜି କାମ ଅଛି ଟିକେ ଲାପଟପରେ ଆଜି କରିବି। ସେଇଟାରେ ଝୁମ୍ ପନିର ଆଉ ତାପରେ ପଢିବି ଦେଖିବା କଣ ପଢି ଯାଇଛି। ସେଇ ଗଣିତ ହିଁ ପଢିବି। ଏଇ ଦିଟା ରେଜୁମ ବନେଇବି ଗୋଟେ ଆଉ ଜଣଙ୍କର ମୋର କରିବି।
ଓହୋ। ତମ ସହିତ କଥା ହେଇ ମତେ ବହୁତ ଖୁସି ଲାଗିଲା।
ତମ ଭୟସଟା ବି ଭଲ ଲାଗୁଛି।
ମତେ ବି ମତେ ବି। ବୋରୀଙ୍ଗ ଲାଗୁନି ଭଲ ଲାଗୁଛି।
ନା ମତେ ବି ତମ ସାଙ୍ଗେ କଥା କି ବୋରିଂ ଲାଗୁନି। ଭଲ ଲାଗୁଛି ତମ ଭୟସ ବି ଭଲ ଲାଗୁଛି।
ଆଉ ତମକୁ ତ ଛତା ଉଡେଇ ନେଇଯାଉଥିବ ବର୍ଷା ରେନୁକୋଟ ନେଇ ଯାଅ
କଣ କହୁଚ?
ଛତା। ସାଇକେଲ ସାଇକେଲରେ ଗଲେ ରେନୁକୋଟ ସେଇ ପା। ବହୁତ ରେନୁକୋଟ ବି ଓଦା ହେଇଯିବ ରେନୁକୋଟ ର ବି ବୋଧେ। ସେ ଉପରେ ଟିକେ ଥିବ ତଥ ତା ଭିତରେଥା ହୋଇ
ରେନକୋଟ୍ ଗୋଟେ ରେନକୋଟ ଏ ଓଦା ହୁଅନ୍ତିନି ଗୋଟେ ରେନକୋଟରେ ଭାରି ଓଦା ହେଇଯିବ ଅଛି। କିିବ ସେ ବର୍ଷା ଗୁଡାକ ନାଇଁ।
ହବା ସବୁତା।
ଆଉ ଶୁଣ ଛତା ନେଇିଯିବ ଯଦି ତା ତାର ବାଟରେ ଉଡିଯିବ ତମେର ବର୍ଷା ଖାଇ ଖାଇଆଯିବ ଜାଣିଛ ନା
ଉଲଟି ଯିବପରା
ହଁ ଓଲଟି ଯିବ ଭାଙ୍ଗିଯିବ ଘରେ ଆସି ଦେଖିଲ ଛତ କଣ ଭାଙ୍ଗି ଦେଇକି ଯାଇଛୁ ଭେଜଜି
ହୁଁ ଭାରି କଷ୍ଟ ବର୍ସ ଦିନେ
ହଁ ବର୍ଷା ଦିନେ କଷ୍ଟ ଏଇୟ ଗରମ ଲାଗିବନି ନାଇଁ
ଅ ହଁ ଗରମ ଲାଗିବନି ହେଲେ ଛିଟକା ଯୋଉ ପଡିବ ସାଇକେଲ ରେ ଯିବୁ
ହଁ ନାସନା ଲାଗେ
ଚାଲୀ କଥା ଆଉରିି ବି ଚିଟକା ପଡ଼େ
କାକି
ସେଇଟା ଖାଲି ବର୍ଷା ଦିନ ର ପ୍ରୋବ୍ଲେମ ମାନେ ଚାଲି ଗଲେ ବି ଛିଟକା ପଡିବନି ସବୁବେଳେ ପାଣି ହେଇଥିବ ତୁ ଏପଟ ଦେଇକି ଯା ସେପଟ ଦେଇକି ଯା
ଉଁ ଠିକ କଥା କହିଛି ତମେ ମତେ ସରି କାହିଁ କହୁଛ ସରି କହିବା ଦରକାର ନାହିଁ ତମେ ମୋଠୁ ବଡ ନା ସରି କାହିଁ କହୁଛ
ହଁ ମା କଲ୍ ଦେଖିନଥିଲେି
ସେମାନଙ୍କ ସବ ନମ୍ବର ସବୁ କାଟିଦେଲି ଆଉ ତାଙ୍କ ସାଙ୍ଗରେ କଥା ହେଇନି ଆଉ ତାଙ୍କ ସବୁ କମ୍ପ୍ଲିଟ ବି ହେଇଯାଇଛି କାଲି ତମ ନ ଟା ସେଭ କରିଦେଇଛି
ହୁଁ
ତ ମୁଁ ଜାଣିଛି ତ ସେଥିଲାଗି ସେ କରିଦେଲି
ହୁଁ
ହଁ ଆଉ କଣ କହୁଛ
କହିଲେ ଦେଖିବା ଚାଲ ରଥାଉ କଲ ଆଉ ଯଦି
ହ ଚାଲୁଥାଉ କଲ ମାନେ ବୁଝିପାରିଲନି
ମାନେ ଚାଲୁଥାଉ କଲ୍ ଯେତିକି ଯେତିକି କରିପାରିବା ସେତିକି କରିବା କଲ
ହଁ ଏବେ
ପଇସାଟା ମିଳିବ କି
କଣ କହୁଛ ତମ କଥା କି ଶୁଭୁନି ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ର ରୁ ରୁ ରଖୁଛି ହେଇଗଲା
ହଉ